ଆଇ ଜୁହାର୍
ଜୁହାର୍ ଜୁହାର୍।
ଓ ଭାଇ କୁହନ୍ତୁ ଦୀପରେ ଅଛନ୍ତି ଖାଇଆ ପିଇବା କଲେଣି
ନାଁ ଖାଇଆ ପିଆ କରିନାଇଁ ବା
ଆ ଆପଣଙ୍କ୍ ସ୍ୱାସ୍ଥ୍ୟ ବସ୍ଥା ଭଲ ନାହିଁ କି ଆପଣଙ୍କୁ ଟିକେ କଥାଟା ଅଲଗା ଅଲଗା ସୁ
ମୁଣ୍ଡବ୍ୟଥା ହେଉଅଛି।
ଓ ତାଲେ ଆପଣ କାମକୁ ଜାନ୍ ଆପଣ ହିଁ ଚାମ ସରିଲା ପରେ ଆପଣ ଟିକେ ଆନ୍ତିରେ ଶୋଇ ପଡ଼ିବେ, ଆଜ୍ଞା ଆମେ କାଲି ଭାଇସ୍ ଭାଇ ତମର ପାର୍ଶଲ୍ଵ ଅଁ ଭାଇ ମୁଁ କଣ୍ କଉଥିଲି କି ଆଁ ମାନେ ତମେ ମାନେ ମାନେ ତମେନେ କଣ କଁ ଲେଖା ସାର୍ଲ ମତେ କହିଲ।
ଆ ସରିନି କିଛି ଆ ଦିନ ସରା ଏପଟ୍ ସେ ଗଲା କିନ୍ତୁ ମୁଁ ଭାବିଥିଲ୍ ଲେଖିବି ଏବେ ଏବେ ଟିକେ ନାଇଁ ଏବେ ତ ହବନି କାଲି ସକାଳ୍ ଲେଖିକି ଯିବି ଆଉ।
ମୋର ରେ ସବୁ ଲେଖା ସରିଲାଣି ଆକ୍ଚୁଲି ମୋର ଦି ସର୍ଲା ହେଲା ମାନେ ଆମର କ ଇ ଏ ଆମର ଶ୍ରୀ ସରିଲା କମ୍ପୁଟର ସ କମ୍ପୁଟର ସରିଲା ହେଲା
ଆଜ୍ଞା।
ପାପାରେ ଇଏ ଆଜି ସାତ୍ ଦିନ୍ ୟେ ତା ଆନାଆ କାଇଁ ଆମରା ଆମନା କମୁନିକେସନ୍ ଆଁ ଆଇ ସେଇଟା ସାର୍ଦେଲି।
କମ୍ପୁଟର୍ ଖାତା କରିଚ ଅଲଗା?
ହାଁ ନାଁ ମୁଁ ଯ ଥିଲାଛ୍ ଅଛ ମାନେ ହେଲା। ତାକୁ ବୁ ତାକୁ କରିଦେବେ ଖାତା ତମେ ସବୁ ମାନେ ଏଁ ଲୋକମାନେ ତେମାନେ ତମର ଟୁଇଣ୍ଟି ହିସାବ ରେ କି ମୋର କୋଡ଼ିଏ ଟଙ୍କା ବାଲା କୋଡ଼ି
ଆଜ୍ଞା।
ଆରେ ମାନେ ତମେ ଯୋମାନେ କୋ ଡୋ ସେ ଟଙ୍କା ବାଲା କିିନ୍ ଦେବା କି ଶସ୍ତା ବାଲା ଟୁଇଣ୍ଟି ରୁପିସ୍
ହଁ ଅଁ
ସେତିରୁ ଆବଶ୍ୟଟା କିନ୍ ଦେବି ସେଥି ଗୋଟେ ଦିଟା କିନ୍ ଦେଲା ପରେ ଆମର ସାଇ ପର୍ସିକ୍ୟୁରିଟି ପାଇଁ କର୍ଦେବି ଗୋଟେ ଥର୍ ତା ଗୋଟେଥି ପାଇଁ କର୍ ଦେବି
ଅଁ ମୁଁ ତ ମ୍ୟାନେଜ୍ମେଣ୍ଟ ପାଇଁ ଛିଡ଼ା କର୍ଛି ସେ ଖାତାଟା
କହୁଛି କାଲି ଆମର କଣ୍ କଣ୍ ଅଛି କହିଲ ସବ୍ଜେଟ୍ କାଲି
କାଲି ତ ଇଏ ସାର୍ ତ ଆସିବେନି ମ୍ୟାନେଜ୍ମେଣ୍ଟ୍ ସାର୍ ଆଉ ମନା କର୍ ଥିଲେ ବା ମୁଁ ଛୁଟି ୟେ ରେ ରହିବୁ ବୋଲି ତ ତାଙ୍କ ବଦଳରେ ଓଡିଶାରେ ମଧ୍ୟ କରିବେ
ତମୁକ୍ ତମୁକ୍ ତ ତମୁକ୍ କେବେ କହିଥିଲେ
ସାର୍ କଉନଥିଲେ ଯୋଉଦିନ ଆମର ଥିଲା ଯୋଉ ଆମେ ଆଗେରେ ଆସିି ପହଚିଲୁ ସେଦିନ
ମସ୍ତ୍ ମତେ ଲାଗୁଛି କାଲି ବୋଧେ ଆମର କମ୍ପ୍ୟୁଟର୍ କ୍ଲାସ ଗୋଟେ ହବ ଯେମ୍ତି ହେଲେ
ହଁ ହଁ ହବ ନାଁ
କଣ ଆକ୍ କାଣା କାମ ସ୍ଛି ସୋମ ବୁଦ୍ଧ ଶୁକ୍ର ମାନେ ପୁରା ସୋମ୍ପାତ୍ ରେ ଗଲା ହେଲା ବୁଧ୍ବାର ଗୁରୁବାରେ ମୋର ଆୟୁଷ ବାରରେ ମେଟିକାଲ୍ ଅଛି।
ଥାକ୍ ଗଡ଼୍ ଗୋଟେ ବୁଧବାର ପଇଲା। ଆଃ ମଣିଷ ହଇରାଣ ୟାଉଥିଲା ସୋମ ହଁ ଭଲ ତ ପଢ଼ୁଛି ଠିକ୍ ଅଛି ସୋମ ବୁଧ ଶୁକ୍ର
ଆଶ୍ଚ ସୋମବାର୍ ଅଛି ଆମର୍ ଚୁଡିଶାର୍ ଆଉ ଆମର ବୁଧବାର ଅଛି ସେଇଇ କଣ ଏସବୁ ଶୁଗ୍ୁ ଭାଇ ସେ ଭାଇ ତାଙ୍କ ନାଁ ନିଅନି ଆମର ହଁ ଭାଇୟା ଭାଇଙ୍କର ଅଛି ଭାଇୟା ତାପରେ ଶୁକ୍ରବାର ଅଛି ଆମର ଆଣ୍ଟିଙ୍କର। ମର ଭସନ ଆଣିନ୍ତି
ଆରେ ଆମର ସେ କଂଜୁମରରେ ତ ଥିଲା ପ୍ରାକ୍ଟିକାଲ ବଟ୍ ଏମାନେ କରଉନାହାନ୍ତି କଣ ପାଇଁ କେଜାଣି? ମତେ ଲାଗୁଛି ଆଙ୍କ ଭିତରୁ ଗୋଟେ ସିଲାବସ ସରିଗଲା ପରେ କଂଜୁମର ଷ୍ଟାର୍ଟ କରିବେ।
କେ ଜାଣି?
ସିଲାବସ ରେ ତ ଅଛି ପ୍ରାକ୍ଟିକାଲ ର ଛାଡ ଭାଇ ଆମେ ଆମକୁ କଥା କଥା ଏଇ ଯୋଉ ରାତ୍ରି ହଁ କୁହ କୁହ
ସାର୍ ତ କହୁଥିଲେ କି ଆମର କ - କ - ମାନେ ଚାରି ବର୍ଷ ପୂର୍ବେ ଆମର ଥିଲା ସେ କଞ୍ଚରାଠଲା ଆଉ ତ ହେଇନି ଆମର ହଁରେ
ଅଛି ତ ହେବା କଥା।
ଆମର ଟାଇମ କାଇହିଁ କହିଲା ଆମର ଟାଇମ କହିଲ
ମତେତେ ଲାଗୁଛି ଆଗ ଏଇ ଦିଟା ଭିତରୁ ଗୋଟିଏ ସରିଗଲେ ପରେ ତାର ଆରମ୍ଭ କରିବେ ବୋଧେ। ହେ ଛାଡ ସେ ଯାହା ଅଛି ଅଛି ଆମେ ଆମ ବିଷୟରେ କଥାହେବା।
ନହେଲେ ଏପି ହେବ ନହେଲେ ଏପି ହେଲେ ହବ ମାନେ ପ୍ରାକ୍ଟିକାଲ ଗୋଟେ ହ ମାନେ- ମାନେ -ମାନେମ ଦି ଘଣ୍ଟାରେ ଥରେ ହେଲା ଆମର ମାନେ ଅଧଘଣ୍ଟା ଲେଖା ହବନା ସେଇଟା ବି ହେଇପାରେ।
ହଁ ସେଟା ହେଇପାରେ।
ଆମର ଗୋଟରେ ପାଞ୍ଚ ପ୍ରାକ୍ଟିକାଲ ହେଇପାରେ ଗୋଟେରୁ ଚିନ୍ତା ଗୋଟେ ସେ ଦିଟାରୁ ଚାରିଟା ଦିଟାରୁ ସାଢ଼େ ତିନିଟା - ସାଢ଼େ ତିନିଟାରୁ ପାଞ୍ଚଟା।
ହୁଁ ହୁଁ ହୁଁ।
ହଁ ବା ସେଇଟା ଦେଖିବା କଣ ହଉଛି।
ହଁ ସେଟା ହେଇଯିବ ତା ବାଟରେ।
ଆଉ ତ ଆତତା ଭୋଜନ କଣ ଖାଇବ?
ରାତ୍ର ଅବଦାନାରେ ସନ୍ତଳା ରୁଟି ସନ୍ତଳା। ବୋଧହୁଏ ହଁ ସେଇ ସନ୍ତଳାକୁ ବାରମ୍ବାର ଖିଆ ଯାଉଛି ହାଉସରେ ପୁନର୍ବାର ସନ୍ତୁଳା କରାଗଲା ହଁ।
ବିନା ପିଆଜ ରସୁଣ ନା ପିଆଜ ରସୁଣ
ବିନା ପିଆଜରସୁଣ ଅ ଭାବନ୍ତୁ ମୁଁ କିପରି ଭାବେ ଚଳୁଅଛି।
ଆଜ୍ଞା ଆଜ୍ଞା ଆପଣଙ୍କ କଥା ମୁଁ ବୁଝିପାରୁଛି ଆପଣ ବହୁତ କଷ୍ଟରେ ଅଛନ୍ତି।
ଏଗୁଡ଼ା ସଦାସର୍ବଦା ଖାଉଛି ସନ୍ତୁଳା ମାନେ ବିନା ପିଆଜ ରସୁଣ ଖାଉ ଅଛି ମୁଇଁ ସମ୍ପୂର୍ଣ୍ଣ ସିଝା। ଏତେ ଖରାପ ଲାଗେ ସେ ସେ କଥା ଛାଣନ୍ତୁ ନାଇଁ ଆପଣ ଯୋଉ କୁହନ୍ତୁ ମାନେ ଯୋଉ ଏତେ ରାତ୍ରି ଯାଇ ଚାହୁଁଛନ୍ତି ଦେହ ଟିକେ ଖରାପ ହଉନଥିବ ୟାଙ୍କର ଜଣା
ହ ହଁ ଏଟା ସତ କଥା ସେ ସିନା ମାନୁନାହାଁନ୍ତି। ଦେହଟି ବି ଅଧିକ ପରିମାଣରେ ଖରାପ ହେଉଥିବ ସେ ସେଇଟା ବୁଝିବେନି।
ନାବା ଆଉ କହିବ କାହାକୁ ତୁ ଆମକୁ କଣ କହୁଛୁ। ତୁ ନିଜ କାମ ଦେଖେ। ଆମକୁ ଏତେ ଶିଖାନା।
ସିଏ ତାହଲେ ପୁସ୍ତାଥିଲା କଣ କରତା
ଆଜ୍ଞା।
ସିଏ ଦେଖ ସିଏଦିନ ଦେହ ପାଇଁ ଜଗନ୍ତି ତ ହୁଅନ୍ତା ସେଦିନ ନିଜେ ତ ଦେହ ପାଇଁ ଜଗୁନାହାଁନ୍ତି ଆଉ ତ ଆମେ କହିଲେ କଣ ହବ କହିଲ।
ହଁ। କିଛି ଯଦି କାମ ଅଛି ତାହେଲେ କରନ୍ତୁ। ରାତି ଆଜ୍ଞା ହଁ, କୁହନ୍ତୁ, କୁହନ୍ତୁ।
ମୁଁ କହିଲେ ଆମେ। ଆାମେ ମାନେ। ଆପଣ ଟିକେ ଦେଖି କଥା ହେବେ। ମାନେ ଏତତ୍ ଦ୍ଵାରା ମୁଁ ଆପଣଙ୍କୁ କହୁଛି ଯେ, ଆମର ମାନେ। ଆମର ମାନେ, ଦ୍ଵିତୀୟ ମାନେ, ଆମର ଲେବଲ କୁ ହେଲା। ତ କାମ ଆପଣଙ୍କ ଆସିବ କି, ଆପଣଙ୍କୁ କିଛିଟା ଦିଆଯିବ ମାନେ ଆପଣଙ୍କୁ କିଛିଟା। ଦିଆଯିବ ମାନେ ଲେଖିବା ପାଇଁ। ଆପଣ ତାକୁ ଶୁଣି, ଶୁଣି ଲେଖିବେ।
ହଁ, ହଁ, ହଁ, ବୁଝିଲି।
ଆଜ୍ଞା। ତ, ତ, ତ, ଆପଣ ଯଦି କାହା ସହିତ କାହା ବିଷୟରେ କଥା ଧର ତମେ ମାନେ ଧର ତମେ ମୋ। ତାଙ୍କ ବିଷୟରେ କଥା ହେଲେ ହେଲା। ସେଟା ଆପଣ, ସେଟା ଆପଣ ତ କହିନଥିବେ। ତ ସେଇଟା ଯଦି ବାଇଚନ୍ସ। ତ ଯଦି ଦୁର୍ଭାଗ୍ୟ ବର୍ସନ୍ତ ସେଇଟା ତା ପାଖକୁ ଲେଖା ଗଲା
ଆଜ୍ଞା।
ତ ତମେ ସବୁବେଳେ ଦେଖି ଚାହିଁ କଥା ହେବେ। ହେଲା।
ଆଜ୍ଞା, ଆଜ୍ଞା।
ମୁଁ ଆପଣଙ୍କ କଥା ନିଜର ଭାବିକି ଆପଣଙ୍କୁ ମୁଁ ଯୋଉ କହୁଛି। ଆପଣ ସେଇ ହିସାବରେ ଦେଖି ଚାହିଁ କଥା ହେବେ।
ଆଜ୍ଞା, ଆଜ୍ଞା। ‌ନାଇଁ, ନାଇଁ। ଠିକ ଅଛି।
କାରଣ ମୋ ଭାଇଙ୍କର ମୁଁ ବହୁତ ପ୍ରିୟ ବନ୍ଧୁ ହେବି।
ଆଜ୍ଞା, ଆଜ୍ଞା। ଅନ୍ତରଙ୍ଗ ବନ୍ଧୁ।
ଆଜ୍ଞା। ହଁ। ଏଥି ମୁଁ ଆପଣଙ୍କୁ କହିଦଉଛି।
ହଁ, ହଁ। ନାଇଁ, ନାଇଁ। ଏଇ କଥା ଟି ମୁଁ ଧ୍ୟାନରେ ରଖିବି।
ଆଜ୍ଞା, ଆଜ୍ଞା। ଆପଣ ଧ୍ୟାନ ରଖନ୍ତୁ।
ଧ୍ୟାନରେ ରଖିବି ଏଇ ଜିନିଷଟି। ଉପାଦେୟ ତଥ୍ୟ।
ଆଜ୍ଞା, ଆଜ୍ଞା।
ମୁଁ, ପଚାରୁଥିଲି ଆପଣଙ୍କର ମାନେ ଭବିଷ୍ୟତରେ କଣ ଇଏ ଅଛି। ଆଶା କଣ ଅଛି। ଆପଣ କୋଉଥିରେ ଯିବେ? ଆମ କଲେଜ ରେ ଯୋଉ ଦିଆଯାଉଛି ଚାକିରିୀ ସେଥିରେ? ନା ଅଲଗା କିଛି ଆପଣଙ୍କର ଅଛି? ନା ଆପଣ ବ୍ୟବସାୟ କରିବେ?
ମୁଁ ଭାବୁଥିଲି କି? ମୁଁ ତ ଭାବିଥିଲି କି? ମୁଁ କଣ କହିଲା ଭାବୁଥିଲିକି ପୋଲିସ। କିନ୍ତୁ ମୋର ଟିକେ ରୋଗ ଅଛି ଯେହେତୁ। ଭାବୁଛି କି ଆମ କଲେଜ ତ ସେଇ ଉପରେ କିଛି ବାଛି ନେବି।
ହଁ, ଆମ କଲେଜ ଦ୍ଵାରା ଯୋଉ ଦିଆଯାଉଛି। ଆମର ପ୍ରଶ୍ନ ପଚାରି ଯୋଉ ନେଉଛନ୍ତି ତ! ଆମର ଯୋଉ ଏବେ ବଡ ଭାଇ ମାନେ ଗଲେ ସବୁ।
ଆଜ୍ଞା, ଆଜ୍ଞା, ଆଜ୍ଞା, ଆପଣ ପୁରା। ଆଜ୍ଞା, ମୁଁ ନା ସେଇଥିରେ ଭାବିଛି ଦେଖିବା।
ମାନେ ଆମେ ସେଥିରେ ବସିବା।
କିଛି ଠିକ୍ ନାହିଁ। କିଛି ଠିକ୍ ନାହିଁ, ଦେଖିିବା।
ମାନେ ଆଗକୁ ସେମିତି କିଛି ଇଏ ନାହିଁ। କି, ଯାହା ହବ ଦେଖାଯିବ। ମୁଁ ତ ଶୁଣିଥିଲି, ଆପଣ କହୁଥିଲେ ବେପାର କରିବେ ବୋଲି।
ବେପାର କରିବି। ସେଇ ବେପାର। ସେ ମୁଁ, ମୋର ମାନେ ଦ୍ଵିତୀୟ ଅଙ୍କରେ। କରିବି ମାନେ ଏଇଟା ମୋର ସେକେଇଣ୍ଡ ବିଚୁନେସ।
ଓ ଗୋଟେ, ପ୍ରଥମେ ଗୋଟେ ଚାକିରି। ତା ସହିତ ବ୍ୟବସାୟଟି ଉଠିବ। ଯେବେ ବ୍ୟବସାୟ ଟି ଭଲସେ ଚାଲିଲ ତ ଆପଣ ଏପଟୁ ଛାଡିି ସମ୍ପୂର୍ଣ୍ଣ।
ନା ନା ନା ନା ନା ମୁଁ ଦିହଠୁ କରିବି ମାନେ ମୁଁ ଦେଖା ଧରେ ମୁଁ କଲ
ଆଜ୍ଞା।
ବଲା ହେଲା।
ଆଜ୍ଞା।
ହ୍ୟାଲୋ ମୁଁ ଧରି ମାନେ ମୁଁ ଚାକିରି କଲି ହେଲା। ଚାକିରି କଲା ପରେ ମୁଁ ମୋର ସ୍ତ୍ରୀଙ୍କ ନାରେ ଖୋଲିବି ସେଇ ଜିନିଷଟି।
ଆଜ୍ଞା ଆଜ୍ଞା।
ତ ତାଙ୍କଡରେ ଫେରିଲା ପରେ ତାଙ୍କୁ ମୁଁ କହିବି ସମ୍ଭାଳିିବା ଯଥିଲି। ଲୋକ ଆମେ ଲୋକ ରଖିଦବୁ ମୁଁ ତାପରେ ଯାଇକି ଦେଖିବି ଆଉ।
ଆଜ୍ଞା ଆଜ୍ଞା। ବୁଝିଲି ଆପଣ ଦି ପଟୁ କରିବେ ଆଉ। ନ ଏପଟେ ବି ଆପଣଙ୍କ କାମ ଚାଲିଲା ତା ସହିତ ବ୍ୟବସାୟ ବି ଚାଲିଲା ସୁରୁପରୁରେ। ଭଲ ଭଲ ଭଲ ଭଲ ଭଲ ଭଲ ଚିନ୍ତା ଧାରା।
ଆଜ୍ଞା। ତ ଆପଣ କୁହନ୍ତୁ ଆପଣଙ୍କର ସ୍୍ୱାସ୍ଥ୍ୟ ବ୍ୟବସ୍ଥା ବିଷୟରେ ଆପଣ କିଛି। କୁହନ୍ତୁ ହଁ ମୁଁ ସେ ମୁଁ ସେଇ।
ହଁ କୁହନ୍ତୁ କୁହନ୍ତୁ।
ମୁଁ ତ ସେଇଟା ଭାବିଛି ଦେଖିବା କହୁଛ ମୁଁ ଚାକିରି କଲା ପରେ ଯଦି ମୋର ଯ ଅଙ୍କ ଅଧିକ ଆସିଲା। ତ ଭାବିଛିମ କି ଅଧିକ ଅଙ୍କ ଆସନି ସେଇ ଲାଇନ ରେ ବଶିବାକୁ। ଯଦି ଅଧିକ ଅଙ୍କ ଆସିଥିଲା ଯଦି ଆଜ୍ଞା ଅଧିକ। ଆଜ୍ଞା ଯଦି ନ ଆସିଲା ତ
ଦେଖାଯାଉ କିନ୍ତୁ ପ୍ରଥମେ ଆମର ଇଏଟା ତ ସେଇ ଚାକିରିୀ ଟି ରହିବା ଦରକାର ନା। ଆମେ ଆ ଇ। ପୂର୍ବରୁ ମଧ୍ୟ କଥାବ କଥନ କରିନଥିଲେ ନା। କିଛି ଗୋଟେ ହେଇଯାଉ ତାପରେ ଆମେ ଦେଖିବା।
ଆଜ୍ଞା ସ।
ଯଦି ହବ ଆମେ ବନ୍ଧୁ ମାନେ ମିଶିକି କିଛି ଗୋଟେ ବ୍ୟବସାୟ ବି ଖୋଲି ପାରିବା।
ଆଜ୍ଞା ଆପଣ ଟା ଭାଇ ଭାଇ ଆଜ୍ଞା ଆଜ୍ଞା ଭାଇ। ମାନେ ଆପଣ ଟା କଥା କହିଲେ ଆମର ଯୋଉ ଗୋଟେ ଅଛନ୍ତି। ଶିକ୍ଷକ ମାନେ ଆମର ପୂର୍ବ ଲୋକ ସିଏ ଆମର ଇଟ କହିଥିଲେ ଆପଣ ତାଙ୍କ ସେକ୍ଟର ଶିଖଛନ୍ତି
କା କାହାର?
ଆମର ମୁଁ ଆପଣଙ୍କୁ କହୁଛି ମୁଁ ରଖୁଛି ମୋର କାମ ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା